ହାଲୋ।
ହଁ ମୁଁ କହିଲି କଁ କରୁଚ କି?
ହଁ ଦିଦି ଟିକେ ଏଇ ଯୋଉ ଆମ ଗାଁ ପାଖରେ ଯୋଉ କେନ୍ଦୁପଡା ଯାଣିଥିବେ?
ହୁଁ।
ସେଠି ଗୋଟେ ମନ୍ଦିର ପ୍ରତିଷ୍ଟା ହଉଚି ତ। ସେଠି ଆମ ଗାଁ ର ସ୍ତ୍ରୀ ଲୋକମାନେ ସବୁ ବୁଲିବାକୁ ଆସିଛୁ। ତ ସେଠି ଜାଣିଛ ଗୋଟେ ବଡ ବହୁତ ବଡ ଶିବ ମନ୍ଦିର ତାଙ୍କ ଗାଁ ଲୋକମାନେ କରିଚନ୍ତି। ଆଉ ଦେଖିବାକୁ ବହୁ ସୁନ୍ଦର୍ ଲାଗୁଚି। ଲୋକମାନେ ଯିବା ତାସି ଖାଉଛନ୍ତି। ଆଉ ଠାକୁରଙ୍କ ନାମ ଯଜ୍ଞ କରୁଚନ୍ତି। ଆ ସେଠି ଶିବ ଲି ହଁ ତାପରେ ସେଠି କଣ ସେଠି ଆମର ହିଁ ଅଛି। ଯୋଉ ପ୍ରବଚନ ଜାଣିଥିବେ ତାପରେ ଆମ ଭଜନ ସନ୍ଧ୍ୟା ହଉଚି।
ତମେ ନ ସାଙ୍ଗ ହେଇକି ଆଉ ତମ ଭଉଣୀ କିଏ କିଏ ଅଛ ସାଙ୍ଗ ହେଇକି ଆସ। ବହୁତ ଭଲ ଲାଗୁଛି ଦେଖିବା ପାଇଁ ମନ୍ଦିର ଟା। ଆଉ ମଧ୍ୟ ବହୁତ୍ ଭଲ ଲାଗିବ ସାଙ୍ଗ ହେଇକି ସମ ବୁଲିବା।
ହଁ ତମର ତ କୋଉ ଦିନଠୁ ଆରମ୍ଭ ହେଲାଣି ଆମେ ଜାଣିନୁ? କହିଥିଲେ ଆମେ ସମସ୍ତେ ଯାଇଥାନ୍ତୁ ଦେଖିଆ ତିନ୍ଦିନି ହବ ଆଜି ଆରମ୍ଭ ହେଇଥିବ ବୋଧେ? ଆଉ ଦିଦିନି ଥିବ ଯଦି ଆମେ ଦେଖିଆ ଚେଷ୍ଟା କରିବୁ ଯେହେତୁ ତମର କୋଉଠି ଆମେ ଜାଣିନୁ କୋଉ ଜାଗା ଆମର ଟିକେ ଦୂର ବାଟ ଜାଗା। ଆଉ ମୁଁ ଆମେ ଗଲାବେଳକୁ ଲେଟ୍ ହବ ମାନେ ଡେରି ହେଇଯିବ। ଯଦି ନାଚା ଯାଇ ପାରିବୁ ତଥାପି ଚେଷ୍ଟା କରିବୁ ଯିବା ପାଇଁ। କିନ୍ତୁ ଆମର ତମର ସେପଟେ ଶିବ ମନ୍ଦିର ଆମର ଏପଟେ ଦ ହନୁମାନ କ ଖରେ ଗୋଟେ ମନ୍ଦିର ତିଆରି ହେଲା। ହନୁମାନ ବହୁତ୍ ବଡ଼ ଉଚ୍ଚାରେ ମାନେ ଉଚ୍ଚତା ତାଙ୍କର ବହୁତ୍ ଲମ୍ବା। ଭଲ ଭଲ ହନୁମାନଙ୍କ ମନ୍ଦିର ଟା ଭଲ ହେଇଚି। ଠାକୁରଙ୍କୁ ବି ବାହାରେ ଭଲ ତିଆରି କର୍ଛନ୍ତି। ଆମର ଏଇଠି ବହୁତ ଧୁମ୍ଧାମ୍ ରେ ହୋଉଥିଲା ବହୁତ ଲକ୍ଷାଧିକ ଲୋକ ଆସିଥିଲେ। ଆଉ ସବୁଆଡ଼ୁ ସବୁ ଲୋକ ଆସିଥିଲେ। ତାପରେ ଆମର ଏଠି ଭଲ ଦୋକାନ ବି ପଡ଼ି ଥିଲା ମୀନା ବଜାର୍ ପଡ଼ିଥିଲା। ଆଉ ବିଭିନ୍ନ ପ୍ରକାରର ସବୁଦିନି ଖାଦ୍ଯ ର ସୁବିଧା ଥିଲା। ଅନ୍ନ ଡାଲ୍ମା ଖିରି ଆଉ କୋଉଦିନ ଖେଚୁଡ଼ି। କୋଉଦିନ ପା ମାନେ ଖିରି ଏଇ ସବୁ ଖାଦ୍ୟ ସବୁବେଳେ ହୋଉଥିଲା। ସକାଳୁ ବି ଦିଅନ୍ତି ଡାଲ୍ମା ଉପମା। ଆଉ ଆମର ଯୋଉ ମାନେ ସେଠି ମୁଁ ଥାଆନ୍ତି ବି ହୁଁ ବିସ୍କୁଟ୍ ଦିଅନ୍ତି ଚାହା ଦିଅନ୍ତି ସଖାଳୁ। ମାନେ ସେ ଯୋଉ ହନୁମାନ ମନ୍ଦିର କରିଛନ୍ତି ତାଙ୍କର କେତେ ଜଣ କମିଟି ପିଲାଙ୍କୁ ନେଇକିନା। ସେ ତାଙ୍କର ସବୁ ଦାୟିତ୍ୱ ନିଅନ୍ତି। ଭଲ ଦାୟିତ୍ୱ ସହକାରେ ବି ଭଲ କାମଟା କୁ ଭଲରେ କଲେ ଆମର ବି ଏଠି ବହୁତ ମାଇକି ବାଜୁଥିଲା ବହୁତ ଲିଚୁ ବିଚୁ ଲାଇଟ ମାନେ ଆଲୁଅରେ ପୁରା ସାଜସଜ୍ଜା କରା ଯାଇଥିଲା। ଆଉ ତମେ କହିଲ ଯୋଉ ପ